ହଁ କହୁଛି ନେଟ ଟିକେ ବାହାରେ ଥିଲେ ତ ଛୁଆମାନେଙ୍କୁ ନେଇକି ଟିକେ ପାର୍କ ଆସିଥିଲେ ସେମାନେ ଗୁଚୁ ଖାଉଛନ୍ତିେ ଟିକେ ପର୍ଯ୍ୟନ୍ତ କହୁ
ହୁଁ।
ପାଣି ଦେଇଜନା। ପାଞ୍ଚ। ଏଇ ରାଜାରାଣୀ ଏଠିକି ଆସିଛି ତାକୁ ଖାଲି ଦିଅନ୍ତୁ।
ସେଇଟା ଘରଠୁ କେତେ ଡିଷ୍ଟାନ୍ସ କି?
ଆମର ଏଇ କିଲୋମିଟର ଦେଢ କିଲୋମିଟର ହବ।
ହଁ ସ୍କୁଟି ନେଇକି ପଳେଇ ଆସୁଛନ୍ତି।
ହଁ ଅଣେ ଅଟ। ବଡ ବଡ ଠିକ ଜାଣିବ।
ହାି ଆଜି ଗୁପଚୁପ ଖାଇରି ପଳେଇ
ହଁ ଏଇ ଛୁଆ ମାନେ ଭାଣିକୀ ମାନେ ସବୁ ଆସିଥିଲେ ତ ସେଇମାନଙ୍କୁ ନେଇକି ଆସିବେ।
ଆଉ କଣ କୁହନ୍ତୁ ଆଜି କଣ ରୋଷେଇ ବାସ ହବ ନା କଣ ଦିପରେ କଣ ହେଇଥିଲା?
ଦିପ ଛକୁ ହେଇଥିଲା ରାତିରେ କଣ ଚିକେନ ଫିକେନ କରିବାକୁ କହୁଥିଲେ ଆ ହୁଁ। ମୁଁ ନଲବ ହଁ ଖାଇନି।
ହୁଁ।
ମୁଁ ଆଙ୍ଗଛି ଖାଇ ନା ହ ହ ତାହା ଦବ। ତା ଫୁଡା କରିଥିଲା ତଇ
ତୋର ପଞ୍ଚମ ଦେହରେ ନଷ୍ଟ ଆଉ। ହେ ହଁ।
ଆଉ କେବେ ପୁରୀ ଯିବେ ତ?
ବାହୁଡା ଫାହୁଡା ପରେଇକି ଆସିବେ ଆଉ।
ତାଙ୍କର ତ ଛୁଟି ନ ତୁ ଏତେ ଦିନ
ପୁଅକୁ ନେବି ନି। ଝିଅକୁ ନେବି, ଝିଅ ତ ଛୋଟ ଟା।
ହୁଁ।
ଆପଣ କେତେ କଣ ପଢାପଢି କରୁଛନ୍?
ମୁଁ ପ୍ଲସ ନାଇଁ ତାର ଦେ। ପ୍ଲସ୍ ଟୁ ପାସ୍ ଆଉଟ।
ହୁଁ। ଆଉ କଲ ଦେବି ଯେ
ଆଉ କଣ କହିଲେ?
ଲା, ଆଉ ପଢିଲେନି ଯେ।
ହଁ ତାପରେ ତ ନନାଙ୍କର କହୁଥିଲୁ ତ ଦେହ ଭଲ ନଥିଲା ନନା ପାଠ ପଢେଇବାକୁ ରାଜି ହେଲେନି କଲେଜ। ହେଲେନି। ହଁ ଦି ଭଉଣୀ ଯାଇନାହାନ୍ତି ମୁଁ ହେଲେ ଟିକେ କଲେଜ ଯାଇଛି। ନା ଆଉ ଆମର ସେପଟେ ପୂରୀ ଏ ପଟେ ଟିକେ ଉମ ପଢା ପଢାକୁ ନେଇକି ଟିକେ କୁହ ନା। ସେ ଘରମାନେ ପାଖରେ ହୁଏନି ତ, ମୁଁ ଯାହା ଯେମିତି ପଢ଼ିଲି ସେ ପଢ଼ିପାରିଲି। ତାପରେ ଆଉ କନି ଆଉ। ତା ଦି ବର୍ଷରେ ତ ବାହା କରିଲ। ହଁ ବ୍ରାହ୍ମଣ। ହଁ ହଁ। ଆମ ଠାକୁରଙ୍କ ସେବକ ପୂଜା ଅଛି।
ସେବାୟତ।
ହଁ ସେ ବହ , ସେବାୟତ।
ହୁଁ ହୁଁ ହୁ
ଆଚ୍ଛା। ନା।
ଭଲ। ମାନେ ସେପଟେ ଭଲ ନାଇଁ କି, ଘରେ ଗୋଟେ ପୁଅ ହେଇଗଲା ସାଙ୍ଗେ ସାଙ୍ଗେ ସେବାୟ
ହଁ ହଁ। ନା ଆମେ ସେ ସେବାୟତ ନୁହଁ। ଆମେ ସେ ସେବାୟତ ନୁହଁ ଆମେ ବ୍ରାହ୍ମଣ। ସେ ଜଗନ୍ନାଥଙ୍କ ସେବକ ଅଲଗା ବ୍ରାହ୍ମଣ ଅଲଗା।
ହୁଁ ହୁଁ। ସେଇଟା କେବଳ ତାଙ୍କର ବଂଶଧର ମାନେ
ହଁ ହଁ ହଁ ହଁ।
ଆପଣଙ୍କ କଲେଜ କଉଠି ପାସ୍ ଆଉଟ୍?
ହ୍ୟାଲୋ। ମୁଁ ଏସ୍ ଏସ୍ ରେ ପଢ଼ିଥିଲି।
ପୁରୀ ରେ।
ହଁ।
ଏବେ ଘରୁ ଯିବା ଆସିବା କରୁଥିବେ ଆଉ।
ହଁ। ଆଉ ଏବେ କଣ ଖାଦ୍ୟ ଆପଣଙ୍କର?
ଇଏ ଏବେ ଟିକେ ଜଳଖିଆ କରିଥିଲି।
ହଁ। ଆଉ ସେ ସକାଳେ କଣ ଖାଇଥିଲେ?
ଦିପହରେ ଖିଆ ହେଇଥିଲା ଭେଜ ମିଲ୍ ଗୋଟେ, ପନିର।
ହୁଁ।
ଫାଳେ ଆସିଥିଲେ। ଉମ ଘର ବି ଡିସଷ୍ଟାନ୍ସ ହେଇଯାଉଛି ତ। ଘରକୁ ଦିପହରେ ଖାଇବାକୁ ଯାଇହଉନି। ବାହାରେ ଖାଇବାକୁ ପଡୁଛି ଆଉ। ବାହାରେ ଖାଇବା ସାଢେ ଦେଇଦେଲି। ଏହା ପୂର୍ବରୁ ଥିଲି ଭୁବନେଶ୍ଵର ଥିଲି ଭୁବନେଶ୍ୱର ରୁ ବରହମ ପୁର ରେ ଥିଲି। ବ୍ରହ୍ମପୁରରୁ କେଉଁଝର, କେଉଁଝର ରୁ ଏବେ ପୁଣି ଭଦ୍ରକ ପଳେଇ ଆସିଛି। ଏ ଗୋଟେ ଉମ ମାସ ହବ।
ଭଦ୍ରକ ଆମର ହୋମ ଟାଉନ। ଜବ୍ ବି ସେଇଠି କରୁଛନ୍ତି ଏବେ।
ହଁ ଏ ଗୋଟେ ମାସ ହବ ଟ୍ରାନ୍ସପର ହେଇକି ଆସିଚି।
ତାକୁ ଗୋଟେ ଦେଇଦେବେ।
ଘରକୁ ଟିକେ ଯିବା ଆସିବା ପ୍ରବ୍ଲେମ୍ ଟିକେ ଡିଷ୍ଟାନ୍ସ ହେଇଯାଉଚି। ଦଶ ପନ୍ଦର କିଲୋମିଟର ଯାଇକି ପୁଣି ଖାଇକି ଆସିକି ଅଫିସରେ ବସିବାକୁ ଭାରି ସେ ବାହାରେ ଖାଇଦବା କଥା ଆଉ। ବାହାରେ ଏତେ ପ୍ରିଫର କରେନି। ହେଲେ ଫିର୍ବି ପଳେଇ ଆଉଚି କୋଉ କାଇଁ ଗୋଟେ ମାସ ଭିତରେ ଦଶ ଦିନ ଭଳି ବାହାରେ ଖାଇଦଉଛି ଆଉ।
ଅ ହୋ।
ଏମିତି ଚାଲିଚି ଆଉ। ସବୁଦିନ ଆଉ ଯାଇ ବି ହଉନି।
ହଁ ଆଉ ପୁରୀ ଫୁରୀ ଯାଓନି?
ହଁ ପୁରୀ ସବୁ ବର୍ଷ ନିଉ ଇୟର ନିଉ ଇୟରରେ ଆମର ପୁରୀ ଆଉ।
ଓ ନିଉ ଇୟର କୁ ଯାଅ।
ହଁ ସବୁ ବର୍ଷ ନିଉ ଇୟର ହଁ ପ୍ରବଳ ଭିଡ ଯେ ଗୋଟେ ଚାଲିଛି ଆମର ସେ ଆମର ସାଙ୍ଗ ଗୁଡା ସବୁ ଅଛନ୍ତି। ସବୁ ସେଇ ଟାଇମରେ ଫ୍ରି ହେବେ। ଏତେ ଆଉ ଫ୍ରି ହରେନି ନା। ଯିଏ ଯୁଆଡେ ଥାଉ ନିହାତି ଆସିବେ ସବୁ ଗୋଟେ ଗ୍ରୁପ ହେଇକି ଯିବୁ।
ହଁ ହଁ।
ସେଠି ଅଛନ୍ତି ଆମର ସାଙ୍ଗ ଗୁଡ଼ା ଅଛନ୍ତି ତିନି ଜଣ ମୁଁ ବି ଥିଲି ଯେ ସେଠି ମୋ ମୋ ରୁମ ରୁ ହେଇି ଯାଆନ୍ତି। ଏବେ ସେ ଆଉ ଜଣେ ସାଙ୍ଗ ଦିଜଣ । ଦି ଜଣ ତିନି ଜଣ ଭଳିଆ ଅଛନ୍ତି ଗୋଟେ ରୁମ ନେଇ ସେଇଥିରେ ଯିବା ଆସି ଆଉ ସବ ମୁଁ ଆସିଲେ ଦଶ ପନ୍ଦର ଜଣ ହେଲେ ଏକାଛେକେ ବାଇକ୍ କରିକି ନେଲେ ଆଉ ମୁଁ ଘରୁ କାର ଟା ନେଇଯାଏ। ନହେଲେ ସିଏ ଅଛି ଆଉ ଗୋଟେ ସାଙ୍ଗର କାର ଅଛି ସିଏ ନେଇକି ପଳଉ। ଏମତି ଆଉ। କିନ୍ତୁ ସବୁ ବର୍ଷ ନିଉ ଇୟର ଯିବା ଫାଇନାଲ।
ହାଲୋ।
ତାପରେ ଆଉ ଯିଏ ଗଲା ଗଲେ ନହେଲେ ନ ଯାଆନ୍ତୁ।
ମୋର ଯେମତି ଗୋଟେ ଫିକ୍ସ ଟାଇମ୍ ଥାଏ। ମୋର ପୁଷ ମାସ ଯାଏ ସେ ପ୍ରାୟ ନ୍ୟୁୟର ହିଁ ଟାଇମରେ ଥାଏ ପୌଷ ମାସଟା। ଆମର କହନ୍ତି ପୌଷ ମାସରେ ବାପା ମା ଯୋଉ ଝିଅମାନେ ଯାଆନ୍ତି ଲକ୍ଷ୍ମୀ ଯାଆନ୍ତି ବାପା ଘରକୁ ନା ଧନୁ ସଂକ୍ରାନ୍ତି ରୁ ମକର ସଂକ୍ରାନ୍ତି ଯାହା ହେଲେ ସେ ମାସେ ଭିତରେ ଯେମିତି ହେଲେ ଯିବୁ। ତ ଆମେ ଯାଉ।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
ତା ବାଦେ ରଥଯାତ୍ରା କୁ।
ହୁଁ।
ତାପରେ ଏପ୍ରିଲ ମାସ ବେଳକୁ ଖରାଦିନ ଛୁଟି ବେଳକୁ ସେତବେଳେ ଟିକେ ଯାଉ। ଏମିତି ତା ବାଦେ ମଝିରେ ମଝିରେ କେତେବେଳେ ସମୟ ହେଲେ ଆଉ।
। ତ ସବୁ ଚିହ୍ନା ପରିଚ ଥିବେ ଆପଣଙ୍କର ନା। ଏଇଥର ଘରକୁ ଗଲେ ଆପଣଙ୍କୁ କଲ୍ କରିକି ଯିବା ଆଉ।
ଓ ହଉ।
ହଜବେଣ୍ଡ ସବୁ କଣ କରନ୍ତି ଆପଣଙ୍କର?
ହଜବେଣ୍ଡ ଆମ ଘର ପାଖରେ ଗୋଟେ ପତିତ ପାବନ ଙ୍କ ମନ୍ଦିର ଅଛି ତ ସେଠି ସେ ପୂଜା କରନ୍ତି। ସେଠି ପୂଜା କରନ୍ତି ସିଏ ଆଉ।
ଖାଲି ପୂଜା କରନ୍ତି।
ହଁ।
ହୁଁ ହୁଁ। କେତେଟା ମନ୍ଦିର କି? ଗୋଟିଏ।
ଗୋଟିଏ ପଥିର ମାନେ ତା ଭିତରେ ଶିବଙ୍କ ମନ୍ଦିର ରହିଛି।
ସେମାନେ ସେଇଠି କଣ ସବୁଦିନ ଖୋଲା ରୁହେ ନା ନା
ହଁ ହଁ ଆମେ ମ ମାସକୁ ଦଶ ଦିନେ ପାଳି।
ଉଁ ହୁଁ ହୁଁ।
ଏମାନେ ସ ତାଙ୍କ ସେମାନଙ୍କର କଣ ଥାଏ ସେଲେରୀ ସିଷ୍ଟମ୍ ନା
ନା ନା ମାସକୁ ଦଶ ଦିନରେ ଯାହା ପାଳି ପଡ଼ିଲା ଠାକୁରଙ୍କ ସେବା କରିବା କଥା। ତା ବାଦେ କାଲି ଗୋଟେ ଦେବସ୍ ସ୍ନାନ ପୂର୍ଣ୍ଣମୀ ହେଇଥିଲା ତ ଆମ ପାଳି ପଡ଼ିଥିଲା ବର୍ଷକୁ ଯାହାର ଦେବ ସ ଯୋଉ ପାଳି ଆମ ଦେବସ୍ନାନ ପୂର୍ଣ୍ଣମୀ ପାଳି ଆସିବ ସେମାନେ ଗାଁରେ ମାନେ ଆମ ଯେତିକି ଆମ ସାହିଟା ଯେତିକି ସାଇ କି ସାଇ ଲୋକ ଖାଇବେ ତାପରେ କଣ ବନ୍ଧୁବାନ୍ଧବ ହବ। ଠାକୁରଙ୍କ ଭୋଗ ହବ ଠାକୁର ପହଣ୍ଡି ହେଇକି ସ୍ନାନ ବିଧକି ଯିବେ ତା ଏମିତି ସବୁ ଅଛି। ଆଉ କାଲି ଆମର ପାଳି ପଡିଥିଲା। ଇନକମ୍ ଯାହା ଯେମିତି ଆଉ ଠାକୁରଙ୍କର ତ ସେବା କରିବ ତାପରେ ଠାକୁରଙ୍କ ସବୁ ସମ୍ପତ୍ତି ଜମି ସବୁ ଅଛି। ଯାହାକି ଆମେ ଏବେ ଏବେ ଆମ ସବୁ ଭଡା ଦିଆ ହେଇଯାଇଛି ଏନ୍ ଏଚ୍ ସାଇଡରେ ହୋଉ ବାକି ଅଲଗା ଟଙ୍କପାଣି ରୋଡ୍ ସେପଟେ ସବୁ ଆମର ଜାଗା ସବୁ ଠାକୁରଙ୍କ ହିଁ ଜାଗା। ଆଉ ତ ତାକୁ ଆମେ ଭଡାରେ ଦେଇଦୋଉ ଆଉ। ଏରା ସେଟା ଏକଦମ ବାକି ମାନେ ଦୋ ଦୋକାନ ଘର କରଦୋବୁ କରଦେଇକି ଦେଇଦେଲ ରୋଡ ସାଇଡନା ସେ କାମରେ ଆସିଯାଏ ଯାହା କରିକି ତାପରେ ଘର କରିକି ଭଡା ଦେଇପାରିବ ଯାହା ତମ ଇଚ୍ଛା। ନହେଲେ କାହାକୁ ଜାଗାରେ ଏଗ୍ରିମେଣ୍ଟ୍ କରଦେଲେ ସେମାନେ ତାଙ୍କର କରିବେ।
କୋଉ
ଠାକୁରଙ୍କର ତ ଆମେ ସେବା କଲୁ। ଡେଲି ରୋଷେଇ ହୋଉଚି ଠାକୁରଙ୍କ ପାଖରେ ଏ ଧୂପ ଭଣ୍ଡା ଯେନ୍ ବାହାରୁଚି। ତ ସେଗୁଡାକ ସବୁବେଳେ ତ ଲୋକ କରୁନାହାନ୍ତି ଆ ଯୋଉମାନେ ଆମେ ବି ତ କରିବୁନି ଆଉ ଡେଲି। ଠାକୁର ଯାହା ଯାହାର ଥିବ ସେ କେତେବେଳେ କେମିତି କଲେ। ଗୋଟେ ଶୁଖିଲା ଦେବେ।
ଶୁଖିଲାଟା କଣ ମାନେ ମାଣ୍ଡାଟୋରି ନା।
ନା ଗୁପଚୁପ ଖାଇକି ଶୁଖିଲା ନ ଖାଇଲେ ଗୁପଚୁପ ଖାଇବାର ଲାଭ କିଛି ନାଇଁ। ମୁଁ କଥା ହୋଉଚି ଯେ ନାଇଁ ନାଇଁ ଥା। ମୋ ଝିଅ ହିଁ ଦଶଟଙ୍କାର ଖାଇଗଲାଣି ଖାଲି ଶୁକିଲା।
ଗୁପଚୁପ ଖାଇକି ଶୁଖିଲା ନ ଖାଇନେ ହଜମ ହବନି।
ଏଟା ଆମର ଜନ୍ମଗତ ଅଧିକାର।
ହେ ହେ ହେ
ଆଉ ଅଧିକାରକୁ ଏମତି ଛାଡିବା କଥା ନୁହଁ।
ହୁଁଁ।
ଏଇଟା ଖଟା ପାଣି।
ଉଁ ଝିଅ ଛୁଆଙ୍କର ଭାରି ପସନ୍ଦ ଗୋଟେ ଗୋଟେ ଜିନଷ ନା କଣ।
ହୁଁ ହୁଁ। ଦୋସାକୁ ଆଉ ଗୁପଚୁପୁ ଆଉ ଗୋଟେ ହେଲା ବାଙ୍ଗେଲସ୍ ଏରା ସବୁ ହେଲା ଝିଅ ମାନଙ୍କର ବାଙ୍ଗେଲସ୍ ଏରାକ ଝିଅମାନଙ୍କ ୱିକନେସ୍।
ହୁଁଉଁ।
ତାହା ଯେମତି ମୋର ତ
ହୁଁ ହୁଁ।
ହ ହେଇଗଲା ପା ତୋର। ବହିବୁନ୍ଦି ଖା
ଏବେ ତ ଭୁବନେସ୍ୱରରେ ଦହିବରା ବି ଫେମସ୍ ହେଇଗଲାଣି ନା।
ହୋଉ ଦଶମିନଟି ହେଲାଣି ରଖୁଚି। ହଁ। ଯିବା।
ହୁଁ।